ଭାଇ ନମସ୍କାର ଭାଇ ଭଲରେ ଅଛନ୍ତି ତ?
ହଁ ଭାଇ ଆମେ ଭଲ ଅଛୁ ଆପଣ କେମିତି ଅଛନ୍ତି?
ହଁ ଆମେ ବି ଭଲରେ ଅଛୁ।
ଭଲ ମୁଁ କହୁଥିଲି ଯାଜପୁରରୁୁ।
ଆମେ ତ ପାରାଦୀପରୁ କହୁଛୁ ଆମେ ଭାଇ ଆପଣଙ୍କ ନା କଣ?
ଆମ ନାଁ ସିଂହଦର ମହାନ୍ତି। ଆପଣଙ୍କ ନା?
ହ ନା ନିଖିଲିଆ।
ଆଜ୍ଞା ଆଜ୍ଞା। ଆପଣ କୋଉ ଜିଲ୍ଲାରେ ବସବାସ କରୁଚନ୍ତି?
ହଁ କଣ କହ ହାଲୋ।
ଆପଣ କୋଉ ଜିଲ୍ଲାରେ ବସବାସ କରୁଚନ୍ତି?
ଆମେ ଏଇଠି ଜଗତସିଂହ ଜିଲ୍ଲାରେ ବସବାସ କରିଛନ୍ତି।
କିଏ କହୁଚନ୍ତି ସେପଟ
ଭାବୁଚି ଆ
କିଏ?
ସବୁ ପିଲା ଅଟୁଚନ୍ତି।
କଣ କହୁଚନ୍ତି?
କହନ୍ତି ମାଣ୍ଡି ସଗ
ହଁ ର ଋତୁରାଜ ଖେଳୁଚି? ମନ୍ତ୍ରୀ ଖେଳୁଚି?
ହଁ ମନ୍ତ୍ରୀ ଖେଳୁଚି ବା ଆଉ ବୋଲିଂ କରୁଚି।
ଓହୋ।
ହଁ ଭାଇ ଭଲରେ ଆସୁନ ପାରାଦୀପ ବୁଲିବାକୁ ଥରେ।
କାଇହିଁ ତମେ ଆମ ଯାଜପୁରରେ ଆସୁନ ପବନ ଉଡେଇଦବି।
ହଁ ଆମେ ଯାଜପୁ ଯାଇନୁ ଯିବୁ ଆଉ।
ଆସ ଆସ ଏଣ୍ଡୁରି ପିଠା ଖୁଆଇବି ଆପଣଙ୍କୁ।
ଆମେ ଚକୁଳି ପିଠା ଖିବା ଆସ ଆମ ପାରାଦିପ।
କିଛି ଟାରେ
ଆମ ଶୁଖୁଆ ଶୁଖୁଆ ଆମ ପାରଦିପ ଶୁଖୁଆ ଖାଇବ ଆସ।
ଆମର ଆସ ଖାଇବ ମନ୍ଥଳ କଦଳୀ।
ଆମର ଆସ ଆ ଶୁଖୁଆ
ଅଣ୍ଡା ଖାଇବ ଅଣ୍ଡା ଖାଇବ ଆସ। ଆମର ଅଣ୍ଡା ଖାଇବ।
ଚିରା ବୋରେଇ ଆ କେତେ ପ୍ରକାର
ଆମର ସବୁ ପ୍ରକାର ଭେରାଇଟି ବ ବିଭିନ୍ନ ପ୍ରକାର ଅଛି। ସ ସବଜି ବାଇଗଣ ଟମାଟୁ ଫଳ ହେଲା। କଣ ଆଉ ସେଓ କଦଳୀ ସବୁ ମିଳୁଚି ଆମର ଏଠାରେ।
ଓ ଆମ ଆଡେ ଆସ ଖାଇବ ଭଲ ଖାଇବା ଆମର ମାଛ ଚିଙ୍କୁଡି ସି ଚିକେନ ମଟନ ସବୁ ହେବା ଆସ।
ଆମେ ଆମିଷ ଭକ୍ଷ କରୁନାହୁଁ ଆମେ କେବଳ ସାଧା ଖାଉ।
ଓହୋ ଆମ ଆଡେ ଆସ ନା ସବୁ ଖାଇବ।
ଖାଇବା ଅକ୍ଟୋପସ ଖାଉଚ? ଅକ୍ଟୋପସ ଖାଅ? ହାଲୋ ଅକ୍ଟୋପସ ଖାଅ ଅକ୍ଟୋପସ? ହୁଁ। ଅକ୍ଟୋପସ ଖାଅ? ସବୁ ଖାଇବ ହେଲା। ଆଳୁ, କଖାରୁ, ସାରୁ, ପୋଇ ସବୁ ଖାଇବ। ସବୁ ଦେହ ପାଇଁ ଭଲ। ଯାହା କରିବ କରିବ ପଛେ ସବୁ ଖାଇବ।